ହାଲୋ।
ହାଲୋ ହଁ ହଁ।
ଆଚ୍ଛା ହାଲୋ ନମସ୍କାର କଣ କରୁଚନ୍ତି?
ମୁଁ ଏବେ ଘରେ ଅଛି।
ଆଚ୍ଛା।
ଆ ଆଜ୍ଞା।
ଆଚ୍ଛା ଆପଣ ତାହେଲେ ମୁଁ ଏଇଠି ବସିଚି।
କୋଉଠି ଘରେ ବାହାରେ ଓ ହ ହଷ୍ଟେଲ ରେ ରହୁ ହାଲୋ।
ଆଉ ଆପଣ କଣ ପଢୁଚନ୍ତି?
ମୁଁ ଏବେ ମୋର ଡିପ୍ଲୋମା ଚାଲିଚି।
ଆଚ୍ଛା ଆଛା।
ଆଜ୍ଞା।
ମୁଁ ଆକ୍ଚୁଲି ଏବେ ମାଷ୍ଟର୍ସ କରୁଛି।
ଓହୋ। କୋଉଥିରେ?
ଆଚ୍ଛା ମ୍ୟାଥମେଟିକ୍ସ ଅନର୍ସ।
ମ୍ୟାଥମେଟିକ୍ସ୍ ଅନର୍ଶ। ଆପଣ ମାନେ ଯୋଉ କଲେଜ କୋଉଠି ଅଛି?
କଲେଜ ଏଇ ଭୁବନେଶ୍ଵରରେ।
ଭୁବନେଶ୍ୱର କୋଉ କଲେଜ?
କମଳା ନେହେରୁ।
ଓ ବରଡର। ଆପଣ ତାହେଲେ ମାଷ୍ଟର ହେବେ ମାଷ୍ଟର ହେବେ ଆପଣ?
ମାଷ୍ଟର୍ ମାନେ ଆ ପ୍ରଫେସର।
ହୁଁ।
ଆଜ୍ଞା ଆଉ ଆପଣ ଡିପ୍ଲୋମା କୋଉଥିରେ କରୁଛନ୍ତି?
ଇଲେକ୍ଟ୍ରିକାଲ।
ଇଲେକ୍ଟ୍ରିକାଲ ଆଚ୍ଛା କୋଉଠି କରୁଛନ୍ତି?
ମଁର ଏଇଠେ ଗୀତମ କଲେଜରେ ଅଛି।
କି ଭୁବନେଶ୍ୱର।
ହଁ ଭୁବନେଶ୍ୱରରେ।
ଆଚ୍ଛା। ମାନେ ପ୍ଲସ୍ ପ୍ଲସ୍ ଟୁ କଲେ ଡାଇରେକ୍ଟ କଲେ କଣ ପ୍ଲସ୍ ଥ୍ରୀ ପଢ଼ିକି କରୁଛନ୍ତି ଡିପ୍ଲୋମା?
ନା ମୁଁ ପ୍ଲସ ଟୁ ପରେ କଲି।
ଓହୋ ଆଚ୍ଛା ଆଚ୍ଛା ଏଇଟା ସେକେଣ୍ଡ ଇୟର।
ହଁ।
ଓହୋ ଆଉ ଆଗକୁ କଣ କରିବେ କଣ ଭାବିଛନ୍ତି?
ନା ଆଗକୁ ସେଇ ଅ ଯଦି ହବ ମାନେ ବି ଟେକ ବି ସେଇ ଇଲେକ୍ଟ୍ରିକାଲରେ ଜାଇଁକି କରିବି ଭାବୁଛି।
ଆଚ୍ଛା ମାନେ ଜେଇ ଥ୍ରୋରୁ?
ହଁ ଯେଇ ଆ ଯେଇ ତ ଦେଇଛି ସେ ଯେଇ ମାର୍କ ଅନୁସାରେ ସେ ମାର୍କ ତ ଦେଖିବେନି ମାନେ ଏକ୍ଜାମ ଥରଟେ ଦବାର ଅଛି ଖାଲି।
ଆଚ୍ଛା ଆଚ୍ଛା।
ହଁ ଆପଣ? ଆପଣ ତ ମ୍ୟାଥ ନେଇଥିବେ ଭଲ ଲାଗୁଥିବ ଆପଣଙ୍କୁ ମ୍ୟାଥ ପଢିବାକୁ।
ମାନେ ସମସ୍ତେ ମତେ ସେଇଆ ହିଁ କହୁଛନ୍ତି କି ମାନେ ମ୍ୟାଥ ନେଇଛନ୍ତି ମାନେ ଭଲ ଲାଗୁ ହଁ ଏମିତି ନାହିଁ କି ମାନେ ଅଛ ଆକଚୁଆଲି ମ୍ୟାଥରେ ମାନେ ମୋତେ ମ୍ୟାଥରେ ଟିକେ ଇଣ୍ଟରେଷ୍ଟ ଥିଲା ତ ମୁଁ ମ୍ୟାଥ ହି ପଢୁଛି ସେଥିପାଇଁ ଆଉ କୋଉଥିରେ ଇଣ୍ଟରେଷ୍ଟଟି ହିଁ ଆସଛ ଲାନି ମ୍ୟାଥ ଏତେ ଇଜି ଲାଗୁନି ବୁଝିପାରୁଥିବେ।
ହଁ ମୁଁ ଜାଣିଛି ଏମିତି ଘୋଷା ପାଠ ତ ନୁହଁ ସେ ସେ ପାଇଁ ଡ଼ିଉ ଆଜ୍ଞା ଆଉ ମାନେ ଆପଣଙ୍କୁ ଏବେ କେତେ ବର୍ଷ? ପନ୍ତ ଯେମିତି ହେଲେ ବଡ଼ ହେବେ।
ହଁ ହଁ ମାନେ ନ କହିଲେ ଚଳିବନି ଭାଇ।
ହଁ ସେଇଟା ବି ପଚାରିବା କଥା ନୁଃ ବୟସ ଚଳିବ ତଥାପି।
ହଁ। ଆଉ ଆଜି କଣ ଦି ପହରେ ଖାଇଲେଣି?
ମୁଁ। ଖାଇଥିଲି ଏ ବିରିୟାନୀ ବାହାରେ କଲେଜ ରୁ ହିଁ ଯାଇକି ଖାଇଥିଲି।
ଆଚ୍ଛା ଆପଣଙ୍କ ଘର ବୋଧେ ଭୁବନେଶ୍ୱର?
ହଁ ଘର ଭୁବନେଶ୍ୱର ଅଛି।
ଆଚ୍ଛା ଯାଆ ହଉ ଘର ଘରର ହାତ ରନ୍ଧା ଯାହା ହଉ କେବେ ନା କେବେ ତ ଖାଉଥିବେ?
ନା ଘରେ ଏମିତି ନୁହଁ ମାନେ କଲେଜରେ ହିଁ ଯୋଉ ସାଙ୍ଗମାନଙ୍କ ସହ ପଳାଏ ଖାଇଆକୁ। ଘରେ ହଁ ବେଳେ ବେଳେ ଖାଇ ଦିଏ ଘରେ ବେଳେ ବେଳେ ଖାଏ। ବାହାରେ ମୋର।
ଓହୋ। ଭଲ ଆମେ ତ ହଷ୍ଟେଲ ଅଛେ ଘରର ଖାୟା ଖାୟାକୁ ହିଁ ମିଳୁନି ବହୁତ।
ଓ ଆପଣ ତ ରୋଷେଇ ବି କରିପାରୁଥିବେ ନା କିଛି ସେଇଭଳିଆ ସିଷ୍ଟମ ନାଇଁ?
ନା ମାନେ ରୋଷେଆ ମାନେ ଆଲାଉ ନାହିଁ ବାସ୍ ଗୋଟେ ରୁମରେ ମାନେ ଆପଣ ଗୋଟେ ଗୋଟେ କେଟେଲ ୟୁଜ କରିପାରିବେ ଇଣ୍ଡକ୍ସନ୍ ବି ଆଲାଉ ନାହିଁ ଆକଚୁଆଲି ଆମର ଏଠି। କେଟେଲ ରେ ସାହା ଯେମତି ନା ଗ୍ୟାସ୍ ବି ଆଲାଉ ନାହିଁ ଆମର ଏଠି।
ଓ ହଁ। ତା ମାନେ ହଷ୍ଟେଲରେ ଖାଇବାକୁ ମିଳେ ଆ କମ କମ କମଳା ନେହେରୁ କମଳା ନେହେରୁର ମାନେ ନିଜର ହଷ୍ଟେଲ ଅଛି ନା ଆପଣ କୋଉ ପ୍ରାଇଭେଟ ହଷ୍ଟେଲ ରେ ଅଛନ୍ତି?
କମଳା ନେହେରୁର ନିଜର ବି ହଷ୍ଟେଲ ଅଛି ପ୍ରାଏ ବଟ୍ ମୁଁ ନିଜ ହଷ୍ଟେଲରେ ହିଁ ରହୁଛି।
ଓହୋ ତା ସେଠି କେତେ ମାନେ ତାଙ୍କ ଫିସ୍ କେତେ ଥାଏ?
ଫିସ୍ ମାନେ ବର୍ଷକୁ ତ ସେମାନେ ପନ୍ଦର ହଜାର ନେଇଛନ୍ତି ମାନେ ରହିବାର ମେଣ୍ଟେନାନ୍ସ ବଗେରା ର ଫି ଆଉ ଏମ ମନ୍ଥଲି ଖାଇବା ପାଇଁ ନିଅନ୍ତି ସତେଇଶ ବଟ୍ ଏବେ ରିସେନ୍ଟିଲି ମାସ ସେ ହେଇଛି ଖାଇବା ମାନେ ଯୋଉ ରଜ ପରେ ଯୋଉ ସରିଲା ସେ ଖା ସେ ବି ଠିକ୍ ଖାୟା ଟା ବନ୍ଦ କରିଦେଇଛନ୍ତି ଆମେମାନେ ଏବେ ନିଜରୁ ମ୍ୟାନେଜ କରିକି ଖାଉଛୁ।
ଓହୋ।
ହ
ମାନେ ଏଇଟା ଫାଷ୍ଟ ରୁ ଖାଇଆକୁ ଦେବେ ପନ୍ଦର ହଜାର ଦେଇ ତାପରେ ଏମିତି ଖାଇଆ ଦେଇଦେବେ ଆପଣଙ୍କୁ।
ହଁ ହଁ ସେୟା ହିଁ ଠିକ ବୁଝିପାରୁଥିବେ। ଆଗୁରୁ ଠିକ୍ ଠାକ୍ ଖାଇଆ ଦଉଥିଲେ ତାପରେ ଏବେ ଏକ୍ସାମ ଟାଇମ ଫୁଣି ମେନ୍ ଏକ୍ସାମ ଟାଇମ ବେଳେ ସବୁ ବନ୍ଦ କରିଦେଇଛନ୍ତି।
ଓ ମାନେ ଆପଣ ଅଧିକ ଖାଇଲେ ଅଧିକ ମାର୍କ ରଖିଦେବେ ଯଦି ପାଠ ପଢି ସେଥିପାଇଁ ସେ କମେଇ ଦଉଛନ୍ତି ଖାଇବା।
ସେଟା କଥା ନାଇ କଣ ଏଇ ଭାଇ ଭାବୁଛ ପାଣି ଡାଲମା ଡାଲି ଡାଲମା କଣ ସେଇ ଖାଇଆକୁ କିଏ ହିଁ ଖାଉଥିବ।
ପାଣି ଅଲଗା ଯୋଉ ଡାଲମା ଅଲଗା ମାନେ ଆପଣ ହିଁ ନିଜେ କରି ତାକୁ ଖାଇ ଦିଅ ହଁ ବୁଝିଲି ହଷ୍ଟେଲ କଣ୍ଡିସନ। ବହୁତ ହିଁ ବେକାର କଣ୍ଡିସନ।
ବହୁତ ମାନେ ଅଲଟ୍ରା ବେକାର ବହୁତ ବି ଟିକେ କମ ହେଇଯିବ।
ହଁ ଆପଣ କୋଉ ଖୁସିରେ କମଳା ନେହେରୁ କୁ
ଗଲି ଆଚ୍ଛା ସେଇଟା ଆକଚୁଆଲି ଆ ମୋରି ଭଳିଆ ମୋ ସାଙ୍ଗମାନେ ବି ସେମିତି ଆମେ ଆକଚୁଆଲି ଗୁଗଲରେ ରିଭୁ ଦେଖୁଥିଲୁ ସେତେବେଳେ ତ ଏତେ କିଛି ଭାବିନ ଥିଲୁ କି ମାନେ କୋଉଠି ପକେଇବୁ କଣ କେମତି କଲେଜ ଆକ୍ସେପ୍ଟ କରିବ କି ନା ନାଇଁ ଆଡି ବଗେରା ତ ହେଲାନି କହିକି ତାପରେ ଆମେ ଆଉ ଯୋଉ ଅ ତାପରେ ଆଉଥରେ ସିଲେକ୍ସନ ବେଳେ ଆସିକି ଆପଣ ଅଲଗା କଲେଜ ଚୁଜ୍ କରିପାରିବେ ତାମାନେ ତେ ତ କିଛି ଆଇଡ଼ିଆ ପାଇନଥିଲି ଭୁବନେଶ୍ୱର ବିଷୟରେ ମୁଁ ତ କି ଜମାରୁ ଏଥର ନୁହେଁ ତ ମୁଁ ଭାବିଲି କି ମାନେ ଏମତି ଗୁଗଲ ରୁ ହିଁ ରିୁଭ୍ୟୁ ଦେ ଖିଲୁ କି ମାନେ କ କଲେଜ୍ ଅଛି ଏମିତି ବଗେରା ରା ତେ ଆଉ ଘରୁକୁ ବି ଓମେନ୍ସ କଲେଜ୍ କୁ ଲାଗିବ କଜ୍
ଉଁ ହଁ ସେଇଟା ନାଁ ନାଟା ହଁ ନାଁଟା କେବଳ ଭଲ ଲାଗେ ଆଉ କିଛି ନୁହଁ ମାନେ ତେ ମୁଁ ଦେଖିଚି ୟୁନି ଟ ୱାନ୍ ମାର୍କେଟ୍ ପାଖରେ ଅଛି ତାର ଶିଉଳି ମାନେ ବହୁ କମ୍ ଅଛି ସେଟା ବି ଦେଖିଚି ଶିଉଳି ସଫା କରୁନାହାନ୍ତି ତାପରେ ଡ ଡ୍ରେନେ ଡ୍ରେନେ ସିଷ୍ଟମ୍ ପୁରା ହାଇଲେବୁଲ୍ ମାନେ ଇଣ୍ଟରନେସ୍
ବହୁତୁ ପ୍ରାଇଜ୍ ମାନେ ସେମାନେ ସଫା ସୁତୁରାରେ ବି ବହୁ ପ୍ରାଇ-
ପାଣିରେ ପା ପାଣିରେ ବ୍ୟା ଏରିଆ ନାହାନ୍ତି ପାଣି କେବଳ ଭାଇରସ୍ ଉରା ଅଛନ୍ତି ମୁଁ ଜାଣିଛି ତାଙ୍କର।
ହଁ ଏକ୍ଚୁଲି ଆଉ କୁକୁରମାନଙ୍କର ବି ଘର ଏକ୍ଚୁଲି ଏଇଟା।
ହଁ ଆପଣଙ୍କ ଗାଁ କୋଉଠି?
ମୋ ଗାଁ ହଉଚି ପୁରୀ।
ଓ ପୁରୀର କୋଉଠି?
ପୁରୀ ସୁଆଣ୍ଡୋ ଗୋପବନ୍ଧୁ ନାଁ
ହଁ ହଁ।
ହଁ ମୋ ଗାଁଟା ସେଉଠୁ ବାସ୍ ଦୁଇ କିଲୋମିଟର୍ ସୁଆଣ୍ଡ ମେନ୍ ଜାଗା ଯୋଉ ଏବେ ମ୍ୟୁଜିୟମ୍ ବନଛି ଆପଣ ଜାଣିଥିବେ ବହୁତ ବଡ଼ ପାର୍କ କରିକି ମ୍ୟୁଜିୟମ୍ ବନେଇଚି।
ହଁ ଜାଣିନି କିନ୍ତୁ ହଁ ମାରୁଚ।
ହଁ ବନେଇଚି ଏବେ ନବୀନ ପଟ୍ଟନାୟକ ଆସିକି ଏ ଇନଅରଗ୍ରେସନ୍ କରିଥିଲେ। ସେଇ ତାଠୁ ଦି କିଲୋମିଟର୍ ମୋ ଗାଁ ହବ ନିଜ ଗାଁ ଯୋଉଟା ଆଉ।
ଓହୋ ଆ ଆଉ ମାନେ ମୁଁ ତ ବହୁତ ଥର ଯାଇଚି ଏଇଠି ଅଠରନଳା ପାଖରେ ମାନେ ଆମର ଉ ଜଣେଙ୍କର ମାନେ ମଠ ଅଛି ଜଣେ ଏବେ ସାଧୁ ଜଣେ ତାଙ୍କର ମଠ ସେଇଠି ଅଛି। ମୋ ମା ତାଙ୍କଠୁ ଦୀକ୍ଷା ନେଇଥିଲେ ତାଙ୍କ ଶିଷ୍ୟ ସେ। ଜାଣିଚି ଆଉ ମୋ ସାଙ୍ଗ ଗୋଟେ ସେଇ ଏସ୍ ଏସ୍ କଲେଜ୍ ରେ ପଢୁ଼ଥୁଲା। ଆଉ ଆଉ କଣ କହିବି? ଆଉ ସେମିତି ଏଠି ମୁଁ ମାନେ ନିଜ ଘରେ ନାଇଁ। କିନ୍ତୁ ଅ ଅଠର ବର୍ଷ ହେଲାଇଁ ରହୁଚୁ।
ଆଚ୍ଛା ଆଚ୍ଛା ଆପଣଙ୍କ ଘ ଗାଁଟା କୋଉଠି କି?
ହଁ ମୋର ଏକ୍ଚୁଲି ଜଗସିଂ
ଓହୋ ଜଗତସିଂହପୁର।
ହଁ।
ଆଚ୍ଛା।
କଁ କରଚ? ଆପଣ ବୋହୁତ ବଡ଼ ହେବେ ଆପଣ ଏମିତି ତୁ ତା ବି କରିପାରିବେ ଆପଣ ଆଜ୍ଞା ଆପଣ କର
ନାଇଁ ନାଇଁ ଏଇଟା ହିଁ ଠିକ୍ ଭଦ୍ରାମୀରେ କଥା ହବା କଥା ନା?
ହଁ ସେଇଟା ହିଁ ଠିକ୍ କଥା କିନ୍ତୁ ମୁଁ ଆକ୍ଚୁଲି ମୁଁ ଯୋଉ ବାୟୋଡାଟା ଭୁଲ୍ ଦୋଉଥୁଲି ମୁଁ ଏ ମାନେ ହେଁ ଦଉନି କାହାକୁ ବାୟୋଦାଟା ଏକ୍ଚୁଲି ମୋର ଟିକେ ତଲାସ ଚାଲଚି ମାନେ କେତେକ ରିସର୍ଚ କରୁଚନ୍ତି ମୋ ଉପରେ। ବିଜେବି ପିଲା ତ, ସେଥିପାଇଁ ମୁଁ ଦଉନି, ମୁଁ ଆକୁଚୁଆଲି ମହର୍ଷି କଲେଜରେ ବି ଏସ୍ ସ ଜୁଲୋଜି କରୁଚି, ବି ଏସ୍ ସ ଜୁଲୋଜି ଅନର୍ସ
ଆଛା ହଁ, ସେଇଟା ତ ମୁଁ ବି ଖୁଦ, ମାନେ ଥୋଡ଼ି ନା ରିଅଲ ଟା ଆପଣ କହିବେ ସମସ୍ତଙ୍କୁ?
ହଁ ହଁ ହଁ।
ବୁଝି ପାରୁଥିବେ, ଆପଣ ଯାହା କରୁଚନ୍ତି ସମସ୍ତେ ସେଇଆ ହିଁ କରୁଚନ୍ତି।
ହଁ।
ଆଜ୍ଞା। ଆପଣ କୋଉ ସେ କେତେ ୟାର?
ଆ, ମୋର ସେକେଣ୍ଡ ୟର ଏବେ।
ହେଲା?
ହଁ।
ମାନେ ସେକେଣ୍ଡ ସେମ୍ ଆପଣ ଦଉଛନ୍ତି ଏବେ?
ହଁ, ସେକେଣ୍ଡ ସେମ ହଉଚି ଫାଷ୍ଟ ଇୟର ତ, ସେଇଟା ନୁହଁ, ମାନେ ମୋର ଉ ଉତ୍କଳ ଅନୁସାରେ ଚାଲିଚି, ଆପଣଙ୍କୁୁ ତ ରମାଦେବୀ ଅନୁସାରେ ଚାଲି ମୋର ଉତ୍କଳ ଅନୁସାରେ ଚାଲିନି, ମୋର ଟିକେ ପଛୁଆ ଚାଲି, ହଁ, ପଛୁଆ ଚାଲିଚି ମାନେ ମୋର ହଁ, ଏଗଜାମ ହଁ, ସେ
ଆପଣଙ୍କର ରେଜାଲ୍ଟ ଆସିନି ବୋଧେ ନା, ଫାଷ୍ଟ ସେମିଷ୍ଟାର ର। ଆଛା, ମୋ ସାଙ୍ଗ ବି ଗୋଠେ ପଢୁଛି ତ, ଉଁ ଖୁଁ।
ହଁ, ମୋ ସାଙ୍ଗ ବି ପଢୁଚନ୍ତି, ମ୍ୟାଥ ଅନଶ୍ର ସେଠି ମାନେ କମଳା ଝିଅ ପିଲା ହ୍ନି, ପୁଅ ପିଲା ନୁହଁ।
କମଳାନେୟରେ ମ୍ୟାଥ ଅନର୍ଶରେ କିଏ?
ଆ, ଜାଣିଚନ୍ତି ଆପଣ, ତନୁସା କୁ ଜାଣିଚନ୍ତି ଧରିତ୍ରୀ ଜାନି ନଥିବେ ଆପଣ?
ହଁ, ଜାଣି
ଜାଣିଚନ୍ତି, ଜାଣିଚନ୍ତି ତାଲେ ଆପଣ?
ହଁ ଅଁ।
ହଁ ସିଏ, ମାଷ୍ଟର ବି କରୁନାହାନ୍ତି ଆପଣ ଏଇଟା ବି ମତେ ଜଣା ଅଛି, ଗ୍ରାଜୁଏସନ
ହଁ, ଆପଣ ଜାଣିପାରୁ, ହଁ ହଁ ହଁ, ଜାଣିି ହିଁ ପାରୁଥିବେ ଏବେ ତ। ସବୁ, ହୁଁ। ହଁ, ଠିକ ଅଛି